ଆଜ୍ଞା, କୁଅନ୍ତୁ।
ହ୍ୟାଲୋ।
ଆ ମ୍ୟାଡ଼ାମ୍ କୁଅନ୍ତୁ।
ଆଜ୍ଞା, ଭଲ ଅଛନ୍ତି ଆପଣ?
ଆଜ୍ଞା ମୁଁ ଭଲ ଅଛି। ଆପଣ କେମିତି ଅଛନ୍ତି?
ମୁଁ ଭଲ ଅଛି। କଣ କରୁଛନ୍ତି ଆଉ?
ଏଇଠି ବସିଥିଲି ଆଉ। ଆପଣ?
ମୁଁ ବି ବଅ ଆସିଲି ତ ଖାଇକି ବସିଲି ଟିକେ।
ହୁଁ ହୁଁ। କୁଆଡେ ଯାଇଥିଲେ କି?
ଆଜ୍ଞା, କାମୁକୁ ଯାଉଛି ତ ଆଉ।
ଓହୋ ଆଚ୍ଛା ଆଚ୍ଛା। ଆଉ ଆପଣଙ୍କର ସେଇଟା ଫେମସ୍ କଣ?
ମାନେ ଖାଇବାରେ ନା? ନା କଣ?
ଖାଇବାରେ ଫେମସ୍ କଣ?
ଖାଇବାର ଆଉ ମାନେ ଇୟାରୁ ସେକ୍ କଣ? ମାନେ ପୁରୀ, ଉକମା, ମିକ୍ ସର୍ ଏମିତି କଣ କଣ ଫେମସ୍ ଅଛି?
ଆଚ୍ଛା ଆଚ୍ଛା। ଆଉ ରଜ କେମତି କଟିଲା?
ରଜ ଆମର ଏପଟେ ସେତେ ପାଳନ କରାଯାଉନି। ଖାଲି ନୂଆ ଡ୍ରେସ୍ ପିନ୍ଧିକି ଏମିତିଆ। ଯଦୁ ଗୁଳି ଖେଳ ସଜାସଜି ଯୋଉଁ ସେମତି କିଛି ହଉନି।
ଆଉ, ପିଠାପଣା?
ପିଠା ପଣା ହୁଏ ସବ୍ ପିଠା।
ହୁଏ ସବ୍ ପିଠା। ଆପଣଙ୍କୁ କୋଉ ପିଠା ଆସେ?
ମତେ ତ ଆସୁନି,
ହସେ ନାଁ ଆପଣ ଦୈଳି ଖେଳଛ ନା ଖେଳନାନ୍ତି?
ଦୈଳି ମୁଁ ଖେଳିଲି ଆମର ଯୋଉ କାମ ସେ‌ ଛୁଟି ନଥିଲା ତ,
ଏ ହଁ ଆଉ ରଜପାନ ଖାଇଛ ନା ନାଇଁ?
ନା ମତେ ଇଚ୍ଛା ନାହିଁ ପାନ,
ଆଚ୍ଛା ଆଉ ଆପଣଙ୍କର ସେପଟେ କଣ ମନ୍ଦିର ସବୁ ଫେମସ୍?
ଅମର ଏପଟ?
ହୁଁ ଆଉ କଣ ଫେମସ୍ ସବୁ?
ଇଆରେ ପାଟ ଲୁଗା ଯୋଉ ବୁଣା ହଉଛି ସେଇଟା ବି ଅଛି,
ଆଚ୍ଛା ପାଟ ଲୁଗା ଫେମସ୍ ଆଚ୍ଛା, ହୁଁ-ହୁଁ ଆପଣ ସେଇଠୁ ଆଣିକି ପିନ୍ଧବେ ଥିବେ ବୋଧେ ଆଉ?
ନାଇଁ ମୁଁ ପିନ୍ଧେ ମୁଁ ପାଟ ପିନ୍ଧୁନି, ଏ ମୋର ଏ ମାନେ ସେଇ ମାନେ ଯୋଉ କଣ ନା ମ୍ୟାରେଜ ମୋର ଆରେ ହେଇନେହି,
ଆଚ୍ଛା ଅନମାରେଡ୍ ଅଛନ୍ତି ଆଉ ଘରେ ସମସ୍ତେ ଭଲ ଅଛନ୍ତି,?
ହଁ-ହଁ ସମସ୍ତେ ଭଲ ଅଛନ୍ତି।
ହୁଁ କିଏ-କିଏ ଅଛନ୍ତି ସବୁ ଘରେ?
ଆଜ୍ଞା,
ଘରେ ସମସ୍ତେ କିଏ-କିଏ ଅଛନ୍ତି?
ହୁଁ ଘରେ ବାବା ମମି ଏମିତି ଭଉଣୀ ମାନେ ଭାଇ, ଆପଣ କେମିତି ଆଉ ରଜ ପାଳନ କଲେ?
ଆମ ରଜ ତ ଏଆଡ଼େ ବହୁତ୍ ବଢ଼ିଆ ଧୁମଧାମରେ ପୁର ପାଳନ ହେଇଛି ଆମ ରଜ ଉତ୍ସବ ହୁଏ ନା, ଏପଟେ ସବୁ ଡୋଳି ଲାଗେ, ତାପରେ ପିଠାପଣା ସବୁ-ସବୁ ପ୍ରକାର ପୋଡ଼ ପିଠା, ମୁଣ୍ଡ ପିଠା, ସବୁ ପ୍ରକାର ପିଠା ହୁଏ ମୁଆ ପିଠା ତାପରେ, ମେନ୍ ତ ହଉଛି ପାନ ଫେମସ ରଜ ପାନ ଆଉ, ପାନ ଖାଇକିନା ଦୈଳି ରେ ବସ ଆଉ,
ଆଚ୍ଛା ଦୈଳି ଯୋଉ ସଜା ହଉଛି ସେଇଟା ବି କରୁଛନ୍ତି ଆପଣ?
ହଁ ସେଗର ବି ଆମର ବହୁତ୍,